ହ୍ୟାଲୋ।
ହ୍ୟାଲୋ।
କଣ କିରେ ଭଲ ଅଛୁ?
ହୁଁ।
ଆଉ କଣ ଖବର ଜିମ୍ ଯାଉଛୁ ନା ନାଇଁ?
ଜିମ୍ ଫିମ୍ ତ ନାହିଁ।
କାଇଁ କଁ କଣ ପାଇଁ ବନ୍ଦ କରିଦେଲୁ?
ବନ୍ଦ ଆଉ କଣ ଟିକେ ସମୟ ହଉନି ଆଉ କଣ କରିବା?
ସମୟ ଯାଇଥାନ୍ତ ନା ଘଣ୍ଟା ଟେ ଘଣ୍ଟାଟେ
ସମୟରେ ସକାଳୁ ଟିକେ ଜଲଦି ଜଲଦି ଉଠେଇବାକୁ ହଉନି
ଓହୋ ସନ୍ଧ୍ୟାରେ ଯାଇଥାନ୍ତୁ
ସନ୍ଧ୍ୟାରେ ପା ହବନି।
ଉୁଁ।
ସନ୍ଧ୍ୟାବେଳେ ମୋର କାମ ପଡୁଛି ହୁଁ।
ରଜ ଛୁଟି?
ରଜ ଛୁଟି ନା।
ଗାଁକୁ ଆଉ କେବେ ଯାଉଛୁ?
ଗାଁ କୁ ଯିବା ଆଉ ଗୋଟେ ଗୋଟେ ବର୍ଷ ପରେ ଯିବା ଆଉ କଣ?
ହୁଁ ଗୋଟେ ବର୍ଷ ପରେ?
ଆଉ କଣ?
ଏବେ ତାହେଲେ ଯାହା ଯିବି ନାଇଁ ଆଉ?
ଏବେ ତ କଥର ଯାଇଥିଲି ନଅ ମାସରେ ଯାଇଥିଲି ଥରେ
କେତେ ରହିିକି ଆଇଲୁ?
ନଅ ମାସରେ।
ହ ନଅ ମାସରେ ଥରେ ଗଲୁ ନେଇକି ତାହେଲେ ବ
ହଉ ଦେଖିବାଲେ ନେକ୍ସଟ ମରେ ଗଲେ ଯିବ ଆଉ
ହୁଁ ହୁଁ ହୁଁ ଆଉ କଣ ଖବର ସବ? ହୁଁ ଆଉ କେତେ କଣ ଡିଜାଇନ କାମ ଶିଖିଲୁଣି?
ଡିଜାଇନ କାମ ଚାଲିଛି ଆଉ ଶିଖିଲା କାମ ସରିଯାଇଛି ଆଉ ଯାହା ଜାଗାରେ ହବ ଏଇଠୁରୁ କାମ ତ ଶିଖିଯାଇଛି।
କାର୍ଡ ଫା କାଡ଼ ଫାର୍ଡ଼ ସବୁ ବନେଇ ଆସିଛି?
କୋଉବାର
ଏମରେ ବାହାଘର କାର୍ଡ।
ବାହାଘର କାର୍ଡ କଣ ଏଟା ତ ସ୍କ୍ରିନ୍ ପ୍ରିଣ୍ଟ ହୋଉଛି ତାର ଅଲଗା ଆଉ କଣ।
ହୁଁ ହୁଁ। ଆଉ
ବାହାଘର କାର୍ଡ ଡିଜିଟାଲ କାର୍ଡ ହୁଏ ସ୍କ୍ରିନ୍ ପ୍ରିଣ୍ଟ ହୁଏ। ସେଇଟା କଣ
ହୁଁ। ହ
ତାହେଲେ କି ଦା ଦାଦି ଫୋନ କରୁଥିଲା?
ନାଇଁ ଆଉ ସେ ଦାଦି ଫୋନ କରିନି ଆଉ ତାକୁ ତ ସ ଡ୍ ରବିବାରକୁ ରବିବାର ଫନ ଦୋଉଚନ୍ତି ବୋଧେ।
ସିଏ ଯେତେବେଳେ ଫୋନ ପାଇବ ହେତେବେଳେ ସେ ଷ୍ଟୋରି ପକେଇଦଉଛି।
ହଁ ସିଏ ସେଠିକ୍ କିଆକି ଟିକେ ଚଲେଇ ଦେଇକି ଷ୍ଟୋରି ପକେଇ ଦେଇକି ସିଏ ତାର ଦୁଃଖ ଜଣେଇ ଦେଇକି ପଳଉଛି।
ତ ଆମେ ବୁଝି ଯିବାକୁ ପଡିବ ଯେ ସିଏ ଆସିଚି ବୋଲି ଅନଲାଇନ ଆଉ।
ହଁ ବର୍ଷେ ଯାକେ ଟିକେ କଷ୍ଟ ହବ ଆଉ ପରିଶ୍ରମ ଅଧିକ ଆଉ। ତାପରେ ଆଉ କିଛି ହବନି। ହେଇଗଲା ପରେ ଅଭ୍ୟାସରେ ପରିଣତ ହେଇଗଲା ପରେ ଆଉ ତା ଆଉ କିଛି ଲାଗିବ ନାହିଁ।
ବର୍ଷେ ହବ ଏବେ।
ହଁ ବର୍ଷେ ପୁରା ତାଙ୍କର। ପୁରା ଲଣ୍ଡା ଫଣ୍ଡା କରିକି ପୁରା ନିଗ୍ରହ କରିଦେଇଛନ୍ତି ସେମାନଙ୍କୁ। ଆକା ଆକାଶକୁୁ ତ ଚିହ୍ନି ପାରୁିବୁନାହିଁ ପୁରା ୱେଷ୍ଟଇଣ୍ଡିଜ।
ହଁ ତାକୁ ଦେଖିନି ମୁଁ ସେ ମୋତେ ଭିଡିଓ କଲ କରିନି। ଖାଲି କଳନା
ଆଉ ଆଉ ଆଉ ଚିଣ୍ଟୁ ଚିଣ୍ଟୁ ତ ପୁରା ଶୁଖିକି ପୁରା କାଠ ହେଇଯାଇଛି ପୁରା।
କିଏ କିଏ?
ଚିଣ୍ଟୁ ଫିଣ୍ଟୁ ଭାଇ ର ଭାଇ ଶାନ୍ତି ଏ ସରୀ ହ୍ୟାଲୋ।
ମୁଁ ଜାଣିନି ବୋଧେ।
ଜାଣୀନୁ। ଆଉ କଣ ଖାଇଛୁ ସକାଳୁ?
ଏ ଜଳଖିଆ ଖାଇକି ଯାଉଥିଲି ଯେ ଯାଇନି କ୍ଷୀର ଟିକେ ପିଇଦେଇକି ଶୋଇଚି।
ଖାଲି କ୍ଷୀର।
ଆଉ ଜଳିଖିଆ ଖାଇ ଯିବା ଆଉ।
କଣ ଖାଉ ଜିମ୍ ଗଲାବେଳେେ କଣ କଣ ଖାଉଥିଲୁ ସକାଳୁ? ୱାର୍କ ମାନେ ଯେ ଆ ଆଗ
ଏନ୍ତା ଆଇଲା ପରେ ଅଣ୍ଡା ଫଣ୍ଡା ଖାଇବାର ଆଉ କଣ।
ହିଁ ହିଁ ଓଟସ୍ ଫୋଡର୍ସ ନାଇଁ।
କିଛି ଇମିତି ତ କରୁନଥିଲୁ।
ହୁ ହୁ ଅଣ୍ଡା ଅଣ୍ଡା କେତେଟା ଖାଉଥିଲୁ ଦିନକୁ?
ଅଣ୍ଡା ଦୁଇଟା।
ହଁ କେଶର ସହିତ।
ହୁଁ ନାଇ କେଶର ହଁ ସେ ଶଵ ଶଵର ଖାଇଦଉଥିଲି ଆଉ କଣ? ଖାଲି କେଶର ଖାଇବା କଥା ନା?
ଖାଲି କେଶର ନାଇଁ କେଶରୁ କେଶର ବେଶୀ ଖାଇବା କଥା ନାଇଁ କେ ସେ ଖାଲି ଉପର ଯୋଉ ତାର ଖାଇବୁ ଧଳା ଅଂଶଟା କେଶର ଖାଇବା କଥା। ସେଇଟା ଖାଇବୁ ତୁ ୱେଟ୍ ପାଇଁ କେଶର ଖାଇଲେ ମାନେ କଣ ଗରମ ହେଇଯିବ। ପେଟ ଗରମ ହେଇଯାଉ କେଶର ଅଧିକ ଖାଇଦବୁ ମାନେ ମାନେ ପାଞ୍ଚଟା ଅଣ୍ଡା ଖାଉଚୁ ମାନେ ଗୋଟେ କେଶର ଖାଇବୁ ଆଉ ଚାରିଟା ଦେଇଦବୁ କାହାକୁ ଆଉ। ହୁଁ‌।
ହଁ ଏତେ ହେଲା ବେଳକୁ ବହୁତ୍ ଖର୍ଚ୍ଚ ହେଇଯାଉଚି
ହୁଁ ଜିମ ଗଲେ ତ ବହୁତ୍ ଖର୍ଚ୍ଚ ହେଇଯିବ। ଆଉ ଭଲରେ ଯଦି ତ କରୁ ବୋଲେ ତ ମ ମାସ୍ ସକୁ ଗୋଟେ ପାଞ୍ଚ ସାତ ହଜାର ପଳେଇବ।
ସେଇଟା ପା ଆଉ ତୁ ସେଇଟା ଦଉଥିବୁ ହଜାର ଟଙ୍କା ଏପଟେ ଦବୁ ପାଞ୍ଚ ଆଠ ହଜାର ମାସିକ ଭାବେ ପଡିଲେ ସାତ ସାତ ହଜାର ଆଗ ରହିବ କଣଟା ପଇସା।
ହିଁ ଧରା ଜିମ୍ ଗଲେ ବହୁତ୍ ଖର୍ଚ୍ଚ ହବ। କିନ୍ତୁ ଗୋଟେ ଦେହ ଗୋଟେ ପୁରା ଫ୍ରି ଲାଗିବ ପୁରା ରାତିରେ ବି ଗୋଟେ ପୁରା ଶାନ୍ତି ନିଦ ଆସିବ।
ଫିଟ୍ ରହିବା ଗୋଟେ ଆଉ କଣ।
ପୁରା ଗୋଟେ ଫିଟ୍ ରହିବୁ ଗୋଟେ ଗ ଗୋଟେ ଦେହକୁ ଗୋଟେ ପୁରା ଫ୍ରି ଲାଗିବ ପୁରା ମାନେ ଭଲ ଲାଗିବ ପୁରା। ଫିଟ୍ ରହିକି ମଜା ଲାଗିବ ପୁରା।
ଏତେ ବି ସହଜ ନୁହଁ ଜିମ୍ ଯୋଉ କହୁଚନ୍ତି ସହଜ ବୋଲି ଏତେ ବି ସହଜ ନୁହଁ।
ନା ଏ ପୁରା ଡି ରହିବାକୁ ପଡିବ ସବୁ ମାନିକି ରହିବାକୁ ପଡିବ ସବୁ ଆଉ।
ଫାଷ୍ଟଫୁଡ ବନ୍ଦ କରିବ ଜଳଖିଆ ବନ୍ଦ କରିବାକୁ ପଡ଼ିବ ଏଗୁଡ଼ା ବେକାରୀ ଜିନିଷ ଖାଇଲେ ଲାଭ ନାହିଁ।
ଫାଷ୍ଟ ଫାଷ୍ଟ ଯେତବେଳେ ଗଲୁ ଗୋଡ ହାତ ବୋଥା ହେଲା କି ନାଇଁ?
ହେ ଗୋଟେ ଦିନ ବଥା ହେଲା ହେଲା ଜଣେ ଭାବିବ ମୁଁ ଆଉ ଯିବିନି ବୋଲି ଭାବିବ ଯଦି ଯି ଯିବ ନା ବଲେ ଆଉ ସେ ଯାଇପାରିବନି ଯଦି ବଥା ହଉଛି ଯିବ ବୋଇଲେ ସେ ଯିବ।
ବଥାରେ ବଥାରେ ସେ ପେନ୍ ମାନେ ସେ ବଥା ଉପରେ ଉପରେ ସେ ବଥା ଉପରେ ବଥାର ଉପରେ ଉପରେ ହିଁ ଯଦି ମାରିବୁ ବୋଇଲେ ସେ ବଥାଟା କଟିଯିବ।
ସେଇଟା ତ ମୁଁ ଯେମ୍ତି ପିନ୍ଧା ହେଲେ ମୁଁ ଉ ଚାଲି ପାରିଲିନା। ଯୋଉ ଦିନ ଯୋଉ ଦିନ ଲେଗ୍ ମାରିଲି ସେଦିନ ତ ବଳଗ ଆସି ଚିଡ଼ିଆ ଉଲଲିପଦବି।
ହୁଁ ମୋର ବି ତ ସମୟର ଅଭାବ ମୁଁ ବି ଆଉ ହେଇଗଲା। ଛଅ ସାତ ମାସ ପାଖାପାଖି ହେଇଗଲା ଛାଡିଦେଲି। ଦେହ ଶୁଖିଯାଉଚି ପୁରା ଛାଡିଦେଲା ପରେ ଛାଡିଦେଲା ପରେ। ବା ଯୋଉ ଫୁ ମାନେ ଇଏ ହେଇଥିବ ସବୁ। ଡେଣାଫିଣା ଟିକେ ବାହାରି ଥିବ ଚେଷ୍ଟ ଫେଷ୍ଟ ଟିକେ ବାରିଥିବ। ସବୁ କେତେ ମାସ ପରେ ଯେମତିକୁ ସେମିତି। ଏକତି ହେଇଯାଉ ସବୁ ଆଉ। କଣ ନିଜେ ରୋଷେଇ କରିକି ଖାଉଚ ନା କଣ?
ଆଉ।
ଆଜି ରଜକୁ କଣ ହେଇଚି?
ଆଜି ତ ହେଇନି ରୋଷେଇ ହବ ଆଉ ଭେଜ ଆଇଟମ କଣ ଗୁଡେ ହବ ଆଉ।
ଆଜି ଗୋଟେ ଆଚ୍ଛା ଆଜି ରବିବାରରେ ଜାଲ ତ ଟିକେ ହବ ଆମିଷ ଫାମିଷ।
କାଲି କାଲି ମୁଁ ଖାଇନି ଭେଜ ହେଇଛି।
ଉଁ ହୁଁ ‌। କଣ ହେଥିଲା? କଣ ଚିକେନ ବିରିୟାନୀ?
ରେ ଖାଇଲୁ ଆଉ ଦି ତିନି ଜଣ
ହୁଁ ହୁଁ କେତେଜଣ ରହୁଚ?
ଏଇଠା ରୁମ ରେ ଆମ ତିନି ଜଣ ରହୁଚୁ। ଟୋଟାଲ ପିଲା ହଉଚି ପାଞ୍ଚ ଜଣ ଆଉ।
ଓହ ମିଳି ମୀସେଇ ସବୁ ରୋଷେଇ କରିଚ କେମତି ପାଳି କରିଦେଇଚ ନା କଣ?
ପାଣି କରିଦେଇଚୁ। ତିନି ଜଣ ଆମେ ପା ଅଛୁ ରୁମ ରେ ପାଳି କରୁଚୁ। ଜଳଖିଆ ସପ୍ତାହରେ ଦିଇଥର କରିବ।
ଅଧା କରିବ ଜଣେ ଜଣେ କରିବ। ହୁଁ ହୁଁ ଏମତି କଥା ତାହଲେ।
ଆରେ ଜଣେ ଗଲେ ଭଲ ନୁହ। ଆରେ ମୁଁ ଆମେ ରାତିରେ ପୁଣି ଖେଳିବାକୁ ଯାଉଚୁ କ୍ରିକେଟ ଏଇଟେ।
ହୁଁ ହୁଁ ଆଉ ଦି ଓଳି ଯାକ ଜଣେ କରିବ।
ଦିନରେ କରିବ ଆଉ।
ଓହଁ ଜଣେ କେ ଦିଥର ଲେଖା ନେଇକି। ଯଦି ତମ ଯଦି ତମେ ମିଶିକି ସମସ୍ତେ ଏ କରଦିନ୍ତେ ବଲେ ଆଉ ଟିକେ ସୁଵିଧା ହୁଅନ୍ତା।
ନାଇଁ ମିଶିକି କଲେ ଅସୁବିଧା ହଉଚି। ଦାୟିତ୍ୱ ରହୁନି କାହାର। ସେ କହିବ ମୁଁ ଏତିକି କରିଥିଲି, ସିଏ କରୁନି ଏମିତି କହିବ। ସେଇଥିପାଇଁ ଯିଏ ଯାର କର।
ହୁଁ ସେ ତାର କରିଦିଅ ଗଲା ନାଇଁ କି?
ଆ ଘର ସଫା ସହିତ ସବୁ କାମ ସିଏ କରିବ ଯାର ପାଳି ଯିଏ ରହିଲା।
ସପ୍ତାହକୁ ଉ ସପ୍ତାହକୁ ଦି ଦିନ ନେଇକି?
ସପ୍ତାହ କୁ ଦି ଥର।
ହଁ ଠିକ ଅଛି। ଆଉ ଚାରି ଦିନ ଡିଆ ମାରିବ ଆଉ ଖାଇକି ଆଉ।
ଆ ସେଇଟା ତ।
ହୁଁ ସେଟା ବି ଗୋଟେ ଦୃଷ୍ଟିରୁ ଭଲ। ଏମିତି କଥା ତା ହେଲେ।
ଗାସ ପିଲା କିଏ ନଥିବେ ଏବେ ନାହିଁ କି?
ନାଇଁ ଗାଁ ରେ ଆଉ ପିଠା ଫିଟା କିଏ ନାଇଁ। ସବୁ ତ ରହିଲେ ବାହାରେ। ଗାଁକୁ ଗଲେ ବି କିଏ ପିଲା ନଥାଉଚନ୍ତି। ରହିବାକୁ ବି ବିଜାର ଲାଗୁଚି। ଚି। ବିଯା ଗୋଟେ ପିଲା ପିଲା ଥାଆନ୍ତେ ଗୋଟେ ଟାଇ ପାସ୍ ଗୋଟେ ଖେଳ କ୍ରିକେଟ ଟିକେ ଖେଳା ଖେଳି ଯାଇକି କରନ୍ତୁ। ଟିକେ ଖେଳନ୍ତୁ ବସନ୍ତୁ ଆସିକି ଟିକେ ଯାଆନ୍ତୁ କୁଆଡେ ଆମ୍ବ ଫାମ୍ବ ଖାଇ। ଗାଁ ପିଲା ଟିକେ ଥିଲେ ଟିକେ ଅଲଗା ମଜା। କାହିଁ ଆଉ ସେ ଆଗ ଭଳିଆ ଆଉ ସେ ସେ କାଇହିଁ ଆଉ ସେ ଆଗ ଭଳିଆ ରଜ?
ଆ ହ। ବୟସ ବଢି ବଢି ଯିବ ଆ ପିଲା ମାନେ ସବୁ ଅଲଗା ଅଲଗା ହେଇ
ବଢି ବଢି ଯିବାକୁ ସବୁ ବଦଳି ବଦଳି ଯିବାକୁ ଆଉ କୋଉ ଜିନିଷରେ ଆଉ ଇଚ୍ଛା ଲାଗୁନି।
ତାପରେ ଆଜିକାଲିର ପିଲା ଯଉ ଅଛନ୍ତି କିଛି କାମକୁ ନୁହ ଗାଁ ରେ।
ଯାଆନ୍ତି କିଛି କାମକୁ ନାଇଁ। ଘରେ ବଇକି ମୋବାଇଲ ରେ ଗେମ୍ ଖେଳିବେ ଆଉ କଣ ଆଉ। କୋଉଟା କହିଲେ ବି ତ କେହି କରିବେନି। ଆ ଖେଳ ପୁରା କ୍ରିକେଟ ଖେଳ ପୁରା ବନ୍ଦ ହେଇଗଲା ଆଉ ହଲା ଭଳିଆ ନାଇଁ ଆଉ ଖେଳ। ଖେଳ ଯାଥିଲା ସରିଲା। ଆଉ ଖେଳ କିଛି ହେଲା ଭଳିଆ ନାଇଁ। ଯା ଥିଲା ପୁରା ସବୁ ସରିଲା। ଆଉ ପିଲା କୋଉ ଜିନିଷର ଆଉ ଇଚ୍ଛା ବି ନାହିଁ ଏବେ।
ପିଲା ବି ଏତେ ସହଜ ରେ ମିଶିବେନିା ଅଲଗା ଅଲଗା ବାହାରେ ରହିଲେ ଝି ଗଲେ। ପଇସାକୁ ଦେଖିଲେ ସମସ୍ତେ ନଯିଏ ଯାଡେ ଅଲଗା ଅଲଗା ରହିବ।
ଉଁ ଏବେ ଆଉ ମାନେ କାହାର ଆଉ କିଛି ନାଇଁ। ସବୁ ପଇସା କମେଇବାରେ ଲାଗିଲେଣି ଆଉ। ଖେଳ ଫେଳ ଆଉ ଆଉ କେତେ କରୁଛି ଯିଏ ଯା କାମରେ ବ୍ୟସ୍ତ। ହୁଁ ଗାଁକୁ ଆଉ କିଏ ପଚାରୁ ନାହାନ୍ତି ମାନେ କିଏ ଯାଉ ବି ନାହାନ୍ତି।
ଆଉ ପରପରାଣୀ ବି ଯାଉନାହାଁନ୍ତି।
ପର୍ବାଣୀରେ ବି ପୁରା ପିଲା ଭୁଲି ଗଲେଣି କି ନାଇଁ ପର୍ବପବାଣିୀଟିକେ ଯାଇକି ସବୁ ମିଶିବୁ ସେଟା ବି ନାଇଁ। ନା ପୂଜା ପର୍ବ ପର୍ବାଣୀ ନା କୋଉ କୋଉଟାରେ ଆଉ ନାହିଁ ଆଉ କାହାର ଆଗ୍ରହ।
ଭଜି ଫଜିଲେ ଗୋଟେ କଥା ଆଉ।
ସେଟାରେ ବି ଆଉ ନାହିଁ ସେ ଭୋଜି ଫୋଜି ହେଲେ ବି ଆଉ କାଇଁ ଆଉକାର ମାନେ ଏମିତି ନାଇଁ। ଆଗ ଭଳିଆ ଆଉ ନାଇଁ କି ଆଉ ଏତେ ଆଉ କାହାର ପାଖରେ ସମୟ ନଥାଉଛି। ସମୟର ଅଭାବ ସମସ୍ତଙ୍କର ପାଖରେ। ଜଣେ ଭ ଜଣେ ଭୋ ହୁଁ ପିଲା ଦୂର ବାଟରେ ଥିବେ ଗୁଡ଼େ ଗୋଟେ ଭୋଜିଟେ କରିବା ପାଇଁ ବୋଲି ସେମାନେ କଣ ଏତେ ବାଟ ପାଇପାରିବେ କି।
ଠିକ ଅ ତ ନିୟର୍ ତ ଭୋଜିିକିନ୍ତି ହଉଛି।
ହୁଁ ସେଟା ହିଁ ଗୋଟେ ପ୍ରୋବ୍ଲେମ୍ ଏତ ବା ନା ଆ ହଉଛି ଯେ ଆଉ ଏଥର ଆଉ ହେଲା କି?
ହେଇନି ଏଇଥିରୁ ଭୋଜି।
ନାଇଁ ଆଉ ଭୋଜି ଫୋଜି ସବୁ ବନ୍ଦ ହେଇଗଲାଣି ଆଉ ଏଥର ଆଉ କୁଆଡେ ଭୋଜି ଫୋଜି ଆଉ କିଛି ସେ ହେଇନି ଏଥର ଏଥର ହେଇନି ଆମେ ତ କିଏ ଯାଇନୁ ଆମେ ତ ପାଖରେ ଥାଇକିଏ ଯାଇନୁ ଆଉ। ଆମେ କିଏ ଗଲୁନୁ ଭୋଜି ହେଇଥାନ୍ତା ଆମେ ଯଦି ଧ୍ୟାନ ଦେଇଥାନ୍ତୁ ମାନ ଭୋଜିଟା ହେଇଥାନ୍ତା। ଆମେ ଧ୍ୟାନ ଦେଲୁନୁ ସେଥିପାଇଁ ଆଉ ଭୋଜି ଭୋଜି ହେଲାନି ଆଉ।